ହାଲୋ
ହାଲୋ
କାହ
ହଁ କଣ କରୁଛ?
ଏଇ ଏବେ ରୋଷେଇ ସରିଲା ତ ଅ ବସିଛି ଆଉ।
ହଁ ଆଉ କଣ କହୁଥିଲି କି ଆଉ ଯୋଉ ମୋ ଝିଅ ଯିବ ବୋଲି ଯୋଉ ସାର କହୁଛନ୍ତି ଏକ୍ସର୍ସନ ଯିବ ବୋଲି କହୁଛନ୍ତି। ଆଉ ଗୋଟେ ଜାଗା କଣ ଯିବେ ବୋଲି। ଯେ ସେଥିପାଇଁ ତମ ଝିଅ ଯାଉଛି ନା ନାହିଁ ସେଇଟା ପଚାରିବି ବୋଲି କହୁଥିଲି।
ହଁ କହୁଥିଲା ଆମ ଝିଅ ଯିବା ପାଇଁ ବି ସାର୍ କହିଛନ୍ତି।
ହୁଁ ଆଉ ସେଇଆ କଣ କେମିତି ଝିଅ ତମେ ଯାଇଥିଲ କେବେ କିି?
ହଁ ମୁଁ ଯାଇଥିଲି ଦେଖିଛି ସେଇ ଜାଗା ଟା ତ ଆଁ। ସେଇଟା ଝିଅକୁ ବି କହୁଥିଲି କହିଲି ଏମତି ସେମତି ଜାଗା ଅଛି ବହୁତୁ ବୁଲିବା ପାଇଁ। ଆଉ ଭଲ ପାର୍କେ ବି ଅଛି। ଆଉ ତୀର୍ଥସ୍ଥାନ ମନ୍ଦିର ବି ବହୁତୁ ଅଛି।
ହ
ଆଉ ଯିବ ପୋଖରୀ ବି ଅଛି ଗାଧେଇଆ ପାଇଁ ବହୁତୁ ସୁଇମିଙ୍ଗ ପୁଲ୍ ଭଳିଆ ଅଛି।
ହଁ।
ଆ ସେମିତି କହୁଥା ସେ ବି ରାଜି ହେଇଚି କହିଲା ସବୁ ଛୁଆ ଯାଉଛନ୍ତି ସାର୍ କହିଛନ୍ତି ଯିବା ଆଉ।
ହିଲି ହଉ ଯା ଆଉ।
ହଁ।
ତମେ ଯାଇନ କି?
ହଁ ମୁଁ ଯାଇଚି ମୁଁ ସେ ଯାଇଚି ବୋଲି କହିଲି ହଁ ଭଲ ଜାଗାଟେ ତ। ଆଉ ଯା ବୁଲି ଆସିବ। ଯେ ମୁଁ କହିଲି ଦେଖିବା ତୋ ସାଙ୍ଗ ଯାଉଚି ନା ନାଇଁ ମୁଁ ଟିକେ ପଚାରି ଦିଏ। ଆଉ ସାଙ୍ଗ ହେଇକି ଯିବା। ଆଉ ଏକା ଏକା ଛାଡିବାକୁ ଭଲ ଲାଗୁନି। ସେଥିପାଇଁ ପଚାରୁଥିଲି। ଆଉ ସେଠି ଭଲ ଜାଗା ଭଲ ମନ୍ଦିର ବି ହେଇଚି। ଆଉ ଉମ୍ ପାର୍କ ବି ଅଛି। ହେଠି ଭୋ ଭୋଜି ଭାତ କରିକି ବି ଖାଇବାକୁ ଭଲ ଜାଗା ଅଛି। ଝରଣା ଫରଣା ଅଛି। ଆଉ ସବୁ ସୁବିଧା ଅଛି ଆଉ ଛୁଆ ମାନେ ଯୋଉଟାକୁୁ ଜିଦ୍ଦି କରୁଚନ୍ତି। ଆଉ କେତେ ଟଙ୍କା କଣ? ହଁ କରିଚନ୍ତି ତାଙ୍କର ଗାଡି ଭଡା କେତେ କଣ କେଆଣି ଝିଅ ତ କହିନି। ଆଉ ତମ ଝିଅ କହିଚି?
ହଁ ଆଉ କହୁଥିଲା କଣ କରୁଚନ୍ତି ଜଣକା ହଜର ନଖା।
ଓହୋ ଆଉ ସେଆ ହଜାରେ ଟଙ୍କା ନେବେ ଗାଡି ଭଡ଼ା। ଆଉ ହଜାର ହଜାରେ ପନ୍ଦରଶହ ଖଣ୍ଡେ ଯାହା ହେଲେ ବି ହାତରେ ନେବେ।
ହୁଁ ନିଜ ଖର୍ଚ୍ଚ ଖାଇବା ସେ ସବୁ ଏମତି ହେଇକିନା ଆଉ ପଳେଇବ ସିଏ ହଜାର ପନ୍ଦରଶହ କି ଦି ହଜାର ଭଳିଆ।
ହଁ।
କଣ କରିବା ଆଉ ଗୋଟେ ଦବା ଆଉ। ଛୁଆ ମାନେ ବାହାରିଛନ୍ତି ସାର୍ ମାନେ ବି ନଉଚନ୍ତି ରିକ୍ସ୍ ରେ। ଆଉ ଯାଆନ୍ତୁ ବୁଲିକି ଆସିବେ। ଆମେ ସିନା ଦେଖିଚୁ ଛୁଆ ଗୁଡା ଦେଖିନାହାନ୍ତି।
ହଁ ସବୁ ଛୁଆ ଯାଉଛନ୍ତି ଆଉ ଛୁଆ ନଗଲେ ତାଙ୍କୁ ଗୋଟେ ଖରାପ ଲାଗିବ। ଆଉ ସେତ ହୁଁ। ଆଉ ସେ ଯିବାକୁ ଚାହୁଁଚନ୍ତି ଆଉ। ଯାଆନ୍ତୁ ସାଙ୍ଗ ହେଇକି ଯିବେ ବୁଲି ବୁଲାଇକ୍ ଦେଖିକି ଆସିବେ ଆଉ।
ହଁ ଏଇ ପଚିଶ ତାରିଖରେ ଠିକ୍ କରିଚନ୍ତି ତ।
ହଁ।
ଆଉ ଯିବେ ବୋଲି ସେ ସକାଳ ସାତଟାରେ କହିଚନ୍ତି ବାହାରିକିନା ଯିବା ପାଇଁ ଆଉ।
ହଁ।
ଝିଅ ଯିବେ ତାନେ ଝିଅ ଯିବେ ତାଲେ ନାଇଁ?
ହଁ ତାର ସାଙ୍ଗ ଯାଉଛି ଆଉ ସ ଯାହାହେଲେ ଯିବ ଆଉ ସେଆ କହୁଥିଲା ଯେ ମୁଁ କହିଲି ଦେଖିବା ପଚାରେ ତୋ ସାଙ୍ଗ ଯଦି ଯାଉଥିବ ଆଉ ତାହେଲେ ତୁ ଯିବୁ ଆଉ ଯଦି ସିଏ ନ ଯାଉଥିବ ତାହେଲେ ତୁ ଆଉ କଣ ଯିବୁ ୟ କହୁଥିଲି ହୁଁ।
ହଉ ଆଉ ତାହେଲେ ଯାଆନ୍ତୁ ଆଉ ଗାଡିଆନ କେହି ଯାଉନାହାନ୍ତି।
ନାଇଁ ସାର୍ ମାନେ ତ ଅଛନ୍ତି। ସାର୍ ମାନେ ନେବେ ତାଙ୍କ ଦାୟିତ୍ବରେ ଆଣିବେ ଆଉ ଗାଡିଆନ ଆଉ କିଏ ଯିବ ଜଣେ ଗାଡିଆାନ ଯଦି ଯିବା ଆଉ ଜଣ ଗାର୍ଡିଆନ କହିବ ମୁଁ ଯିବି। ଆଉ ସାର୍ ମାନେ ତ ଅଛନ୍ତି ଗାଡିଆନ ଆଉ କଣ ଆଉ ବାହାର ଲୋକ କାହିଁକି? ଯିବେ ତାଙ୍କ ସ୍କୁଲରେ
କେତେ ଦିନ ରହିବେ ଏଠି ସେ ଏଠି ମାନେ ବୁଲାବୁଲି ସାରିକି ଆସିଲାରୁ ଯାହା ହେଲେ ତ ଦିଇ ଦିନ କିମ୍ବା ତିନି ଦିନ ହେଇଯିବ।
ହଁ ସାର୍ କଣ କଉ ଝିଅ କହୁଥିଲା କହିଲା ଆଜି ଯିବୁ ସକାଳୁ ସକାଳୁ ଯାଇକି କଣ ସେଠି ଯୋଉ ପିକନିକ୍ ସ୍ପଟ ଅଛି। ସେଠି କଣ ରୋ ସେଇବାସ କରିବେ ତାଙ୍କର ଚାଉଳ ଫାଉଳ ପନିପରିବା ସବୁ କିନିକୁଣିକି କି ନେବେ। ଆଉ ରୋଷେଇ ବାସ କରିବେ ରୋଷେଇବାସ କରିକି ଖାଇକି ତାପରେ ଠିକି ଉମ୍ ଖାଇସାରିକି ଦିଟା ତିନିଟା ବେଳକୁ ବାହାରିକି ସବୁଆଡେ ବୁଲିବେ ବୁଲିକି ତାପରେ ରା ଟା ରହିବେ ତାର ଦିନ ଦିନ ମାନ ବୁଲିବେ ବୁଲିକି ଠିକ ସନ୍ଧ୍ୟାବେଳୁ ଆସିବେ ଆସିଲେ ସେ ପହଞ୍ଚିବେ ଆଉ।
ରାତି ହେଇଯିବ ଆଉ ଗୋଟେ ବାରଟା ଗୋଟେ ବୋଧେ ଆଉ ସନ୍ଧ୍ୟା ବେଳୁ ବାହାରିଲେ।
ହଁ ଆଉ ଏ ସେଟା ଆଉ ରାନ୍ଧିବେନି। ଆଉ ବାହାରେ ଖାଇ ଦେଇକି ଆସିବେ ଆଉ ଛୁଆ।
ହଁ ସେ ଦି ଦିନ ଲାଗିବ ଜାଣିକି ଆଉ।
ହଁ କହୁଥିଲେ ଆଉ ଆଉ ତମେ କ ହଁ ତମର ଆଉ କୁଆଡେ ଯିବାର ପ୍ଲାନିଂ ଅଛି ନା ନାଇଁ?
ଆଉ ଟିକେ ଥିଲା ଯାଇଥାନ୍ତେ ଠାକୁରଙ୍କ ଜାଗା ଯୋଉ ଦେଓଘର ଯୋଉ କହୁଛି। ସେଟା ଗୋଟେ ଜାଗା ଥିଲା ଯାଇଥାନ୍ତି ଯେ ଯାଇ ହଉନି ସେଠିକି ଟିକେ ମନ ଅଛି। ହାଉ ଆଉ ଯାଇଥାନ୍ତି ଟିକେ ଜଗନ୍ନାଥଙ୍କୁ ବି ଦର୍ଶନ କରିଥାନ୍ତି ମନ ହୁ ହୁ।
ହଁ ଏ ଦେଓଘର ଆମେ ସବୁ ସେମିତି ବାହାରିଛୁ। ଆଉ ଏବେ ତ ଟିକେ ଖରା ହଉଛି ଆଉ ଝିଅ ମାନେ ସବୁ ଯାଇଥିଲେ। ଝିଅମାନେ ସବୁ ଯାଇଥିଲେ ଏବେ ଦେଖିକି ଆସିଛନ୍ତି। ତାପରେ ଆମେ ବି ଗଲେ ଝିଅ ମାନେ ବାହାରିବେ ତାପରେ ମୁଁ କହିଲି ଏବେ ଯାଇକି ଆସିଛି ଫେର ଗଲାବେଳୁ ଦେହ ଖରାପ ହେଇଯିବ। ସେଥିପାଇଁ ମୁଁ କହିଲି ଟିକେ ଏଇ ଶି ଶୀତ ଦିନ ଟା ହଉ ଶୀତ ଦିନ ବଳୁ କୁ ଯିବା ଯେ ଆଉ ସମସ୍ତେ ବୁଲି ବୁଲାଇକି ଆସିବା। ଦିନ ରହିବା ଦିଦିନ ରହିକି ବୁଲି ବୁଲାଇକି ଆସିବା ଆଉ।
ହଁ ହଉ ମତେ ଡାକିବ ସେତେବେଳକୁ ଗଲେ ମୁଁ ବି ଯିବି।
ହଁ ହଁ ଆମେ ତ ଏଠି ଆମ ଏଇ ଏକର ସାଇଡ଼ରୁ ବାହାରିଛନ୍ତି ପାଞ୍ଚ ସାତ ଜଣ ଆଉ ତମେ ତମେ କହୁଛ ଯିବ। ଦେଖିବା ତମ ଯା ଙ୍କୁ ପଚାରିବ ସିଏ ଯଦି ଫେରେ ପଛରେ କହିବେ ତାଙ୍କୁ ବି କହିବା। ଆଉ ଟିକେଟେ ଟିକେଟେ ଟିକେ ଦି ମାସ ଆଗରୁ କାଟିଦବା। ଦି ମାସେ ହଁ ଦି ଦି ମାସେ ଆଗରୁ କାଟିଦବା କାଟି ଦେଇକି ଯିବା ଆଉ।
ହଁ ଛୁଆ, ଛୁଆଙ୍କୁ ବି ଛୁଆ ଛୁଆଙ୍କୁ ବି ନବା?
ହଁ।
ଓହୋଃ।
ଆଉ ତିନି ଦିନି ରହିବା ଛୁଆଙ୍କୁ ଆଉ ଏଠି କୋଉଠି ଛାଡିକି ଯିବା।
ହଅ-ଅ।
ଆଉ ସେଠି ତ ବଢିଆ ମନ୍ଦିର। ଆଉ ଠାକୁରଙ୍କର ସେଠି ବି ଉଁ ପ୍ରସାଦ ସେମିତି ଏଁ ପଇସା ନଉ ନାହାନ୍ତି ମାଗେଣା ତମେ ଖାଇବ ପ୍ରସାଦ ତ ଦିଥର ଖାଇବ। ଆଉ ଯାହା ସକାଳେ ଟିକେ ବିସ୍କୁଟ ଫିସ୍କୁଟ ଜଳଖିଆ କଣ କଦଳୀ ଫଦଳୀ କିଣି ପୁଣାଇକି ଖାଇଦବା ଆଉ ଦିଥର-ଅ-ଅ-ଅ ଯୋଉ ଇଏ ଖାଇବ ସେଠି ଯାଇକି ଖାଇବ, ଉଁ ଖାଇକି ସେଠି ବି ଘର ଅଛି ସେଠି ଦିଟା ଖଣ୍ଡେ ଘର ନେଇଯିବା ଉଁ-ଉଁ-ଉଁ ଭଡାକୁ ନେଇଯିବା ସେଠି ରହିବା। ରହିକି ସେଠି ଦେଖି ଦୁଖାକି ସବୁ ଆଡେ ବୁଲିବୁଲାକି ଠାକୁରବାଡ଼ି ଅଛି ସେଠି-ଇ-ଇ ଉଁ ଲକ୍ଷ୍ମୀ ମାଆଁ ଙ୍କ ସେ ମନ୍ଦିର ଅଛି। ତାପରେ ସେ ଠାକୁରଙ୍କର ମନ୍ଦିର ଅଛି ଏକରେ ଉଁ ଅଁ- ଅଁ ଇଏ ଜାନ୍ ଅଛି ସବୁ କିଛି ଅଛି ସେଠି ଦେଖିବାକୁ ଆଉ, ଆଉ ବୁଲିବୁଲାକି ଦେଖିକି ଆସ୍ ଯିବା ଆଉ।
ଓ ହଉ, ମତେ କହିବ କେ କେ କେବେ ଗୋଟେ ଡେଟ୍।
ହଁ ହଁ, ମୁଁ କହିବି ମୁଁ ଆମେ ମୋ ଯାଆ ହେରିକା କଥାବାର୍ତ୍ତା ହେଇକି ଠିକ୍ ଠାକ୍ କରିବୁ ତାପରେ ମୁଁ ତମକୁ ଫୋନରେ କହିଦେବି ତମେ ପଇସା ପଠେଇଦବ ଟିକେଟ୍ କରିଦବା। ଟିକେଟ କରିଦବା ତାପରେ ଯିବା। ତ ଯୋଉଦିନ ତମକୁ କହିଦେବି ଆଗୁଆ ଦିନଠୁ ଆଜି ତ ଯିବା ଆଉ।
ହୁଁ‌। ଆଉ ଛୁଆମାନେ ତା ମାନେ ଯୋଉ ଯାଆନ୍ତୁ ଏବେ ବୁଲି ତାନେ ଏକ୍ସକରସ
ହଁ, ହଁ ଛୁଆ ଯାଆନ୍ତୁ ଏବେ ଆମେ ଯିବା ସେଇ ଶୀତଦିନେ ଆଉ। ଆଉ ଯଦି ତମ ଶାଶୁ, ଶାଶୁଙ୍କୁ ବି ପଚାରିବ। ଯଦି ଯିବେ ତାଙ୍କୁ ପଚାରିବ ଆଉ ତାଙ୍କର ବି ଟିକେଟ କାଟିଦବା।
ହଁ, ହଁ ସିଏ ଯିବେ ତାଙ୍କର ବି ସେ ବହୁତ ପ୍ରିୟ, ଠାକୁର୍। ରଙ୍କୁ ମାନେ ବହୁତ ଭକ୍ତି ତାଙ୍କର, ସିଏ ବି କହୁଥିଲେ ଗଲେ ମୁଁ ବି ଯାଆନ୍ତି। ଯଦି ହିନ୍ଦୀ ସୁବିଧି
ଆଉ ସେଠି ଯାଜନ ବି ବଢିଆ। ଠାକୁରଙ୍କର ଯାଜନ ବି ହଉଛି। ଆଉ ସେ ଯାଜନ ବି ଶୁଣିଲେ ତମେ କହିବ ଆଉ ମୁଁ ଉଠିବିନି ତ। ଏଠୁ ଏଇ ଜାଗାରୁ ଉଠିବିନି ଠାକୁରଙ୍କ କଥା ଶୁଣିବ ଆଉ ସେ ଯିବା।
ସେଇଟା ତ ଶୁଣିବା ପାଇଁ ଭାରି ଇଚ୍ଛା, ଆଉ ଯୋଉ ଠାକୁରଙ୍କ କୀର୍ତ୍ତନ ଭଜନ ସେ ସବୁ ବଢିଆ। ହୁଁ ହୁଁ।
ଆଉ ସେଇଆ ସେଇଟା ଗୋଟେ ପ୍ଲାନିଂ କରିବା। ସେଇଟାକୁ ଯିବା ଆଉ ଏଇନେକା କିଛି ବି କରିବାନି ଛୁଆମାନେ ତ ଏଠିକି ଯିବେ। ତାପରେ ଆମେ ସେଠିକି ଯିବା ସେଠିକି ଦେଖ୍ ଦେଖିଦୁଖାକି ଆସିବା ତା ଆର ବର୍ଷ ଫେରେ ଆଉ ଗୋଟେ ଜାଗା ଦେଖିବା ଆଉ।
ହଁ।
ହୁଁ।
ଆଉ କଣ କୁହ?
ହଁ ମଁ, ମୁଁ ତ ଏବେ ପୁରୀ ଯାଇଥିଲି ପୁରୀ ପୁରୀ ଯାଇଥିଲି ଯେ ସେମିତି ଜଗନ୍ନାଥ ଠାକୁରଙ୍କୁ ଦେଖିକି ଆସିଲି। ସବୁ ପାଳି ଟିକେ ଦେଖେ ଯାହାହେଲେ ବି ଟିକେ ଭିଡରେ। ଭଲସେ ଦେଖିପାରେନି ଏପାଳି ପୁରା କ୍ଲିୟର କି ଠାକୁରଙ୍କୁ ପୁରା ଦେଖିଲି। ମାନେ ସକାଳୁ ଗଲେ ବହୁତ ଭିଡ, ସେଥିପାଇଁ ରା ତିରେ ଗଲୁ ଦି ଦିନ ରହିଲୁ। ରାତିରେ ଗଲୁ, ରାତିରେ ପୁରା ଆଠଟା ବେଳୁ ଗଲୁ। ଉଁ ଉଁ, ଆଠଟା ବେଳୁ ଯାଇକି ସେଠି ଠାକୁରଙ୍କର ପହଡ ପଡି ଯାଇଥିଲା ଫେରେ ସାଙ୍ଗେ ସାଙ୍ଗେ ଖୋଲିଲେ। ଖୋଲିଲା ବେଳୁ ଲୋକ ଟିକେ କମ୍ ଥିଲେ, କମ୍ ଥିଲେ ସେଠ୍ ଏଠି ଆମେ ଭଲ ପୁରା ବଢିଆସେ ଠାକୁରଙ୍କୁ ଦେଖିଲୁ। ଲୋକ ପୁରା କମି ଯାଇଥିଲେ ଦିନ ମାନ ଲୋକ ଯାଇକି କଣ ଇଏ ହେଇଯାଇଥିଲେ। ଆଉ ସେ ରାତି ବେଳକୁ ଅଳ୍ପ ଲୋକ ହେଇଥିଲେ। ଆଉ ଦେଖିଲୁ ଭଲସେ ପୁରା ଦେଖିଲୁ। ଆଉ ସେଠି ବି ସମୁଦ୍ରରେ ଗାଧ୍ ଧେଇଲୁ ପୁରା ବଢିଆ ଗାଧେଇଲୁ ଇଏ କରିକି, ଆଉ ଦେଖିଦୁଖାକି କି ଆସିଲୁ ଆଉ, ଉଁ ବଳ ଏପାଳି ଆଉ।
ଓହୋଃ ଆଉ କୋଣ୍
ହଉ ରହୁଛି, ପଛେ କଥା ହବା।
ହଁ-ହଁ ହଉ। ହଁ